ହାଲୋ। ହାଲୋ। କହୁଛନ୍ତି ଆପଣ କୋଉଠୁ କହୁଛନ୍ତି?
ହଁ ମୁଁ ଭୁବନେଶ୍ୱରରୁୁ କହୁଚି। ଆପଣ?
ମୁଁ ଭୁବନେଶ୍ୱର। ଆମେ ଦୁଇ ଜଣ ଭୁବନେଶ୍ୱର ରୁ।
ଓହୋ ଆଉ ଏବେ କଣ କରୁଛନ୍ତି?
ମୁଁ ଏ ଅଫିସରେ ଅଛି। ଆ ପଣ
ମୁଁ ଏଇ ପଢ଼ାପଢ଼ି କରୁଚି ଆଉ।
ରଜ କେ
ରଜ ଆମର ଏଠି ଭଲ ଧୁମଧାମ୍ ରେ ପାଳନ ହୁଏ। ରଜ ଦୋଳି ଲାଗେ। ପୋଡ଼ପିଠା ହୁଏ। ଆଉ ଆପଣଙ୍କର?
ମୁଁ ଗୋଟେ ଏଇ ବର୍ଷର ବହୁତ୍ ଦହିବରା ଘୁଗୁନି କେ ପୋଡ ପିଠା, ମଣ୍ଡା ପିଠା, କାକେରା ଖାଇବ ବଢିଆ ମସ୍ତ୍ ଲାଗେ। ସାଙ୍ଗ ମାନଙ୍କ ସାଙ୍ଗରେ । ବୁଲେ କରୁଥାଏ। ସେଠି ଯାଉ ସେଠି ଏ ରାମ୍ ଦୋଳି ସେ ପରକ୍ଷା ଆପଣ କେବେ ବସିଚନ୍ତିି?
ବସିଛି। ବାଲିଯାତ୍ରାରେ ପଡ଼େ ତ ସେତିକିବେଳେ ବସିଛି।
ଆଗେ। ମତେ ବହୁ ଜୋର୍ ସେ ଡର ଲାଗୁଚି।
ଓ ହୋ ହ ନାଇଁ ନାଇଁ ଥରେ ବସିବେ ଦେଖିବେ ମଜା ଲାଗିବ।
ଏ ଯୋଉ ରଜ ମହୋତ୍ସବ ଯଉ ପଡିଚି। ସବୁ ଜିନିଷ କେତେ ଗୁଡାଏ ଜିନିଷ ବିକି ହ ସେ ଦୋକାନ ଯୋଉ ସବୁ ପଡ଼ିଥିଲା। ଶିମଲା ଲଙ୍କା। କା ଚାଟ, ଗୁପଚୁପ। କେତେ ବହୁତ ପ୍ରକାର ଦେଖିବା କି ଲୋକ ପାଗଳ ବହୁତ ଦେଖନ୍ତି ସେଠୀ। ଆ ର ରଜ ଦୋଳି ଖେଳିଛନ୍ତି?
ହଁ ରଜ ଦୋଳି ଆମର ହୁଏ ଆମର ବହୁତ ପ୍ରକାର ରଜଦୋଳି ଲାଗେ। ଆମେ ଖେଳିଛୁ। ଆମର ବି ସେ ଏପଟେ ମୀନା ବଜାର ଭୁବନେଶ୍ୱର ତ ଏକା। ଆପଣ ଯୋଉଠି ରହୁଛନ୍ତି ମୁଁ ତ ସେଇଠି ରହୁଛି ଆଉ।
ଆପଣ ରଜ ଦୋଳି କେ ଧାଡିରେ ପୁରା ଛିଡ଼ାବାକୁ ପଡ। ସେଇଟା ସେଠି ବସି ପା ଆପଣ ପାଳି ରାଗିକି ବୁଲିଲୁ। ସରି ଯୋଉ ସବୁ ତ ଇଏ ଯୋଉ ରଜ ମହୋତ୍ସବ ଏଇ ଯୋଉ ଯୋଉ ବରି ଡୁମଡୁମା ପାତ୍ରପଡା। ବହୁତ ଜାଗାରେ ସବୁ ସେଠି ସବୁ ବୁଲି ପାନ୍ଥନିବାସ ବହୁତ ରଜ ବଢିଆ ସଫା ସେଠି ସବୁ ପିଠା ବି ସବୁ ବିକ୍ରି ବିକ୍ରି ହଉଥିଲା, ଆରିସା ପିଠା। ତାପରେ ଖିର ପୋଡ଼ ପୋଡ଼ ପିଠା, ପଣା ସବୁ ସୁଜିକା କାକରା କେତେ କଣ ପିଠା ସେଠି ବିକ୍ରି ହଉଥିଲା, ପିଠା ଗୁଡା ଘରେ ଟିକେ କଲେ ଲେ ମାନେ କମ୍ ଖର୍ଚ୍ଚ ରେ ହେଇଯାଆନ୍ତା। ହେଲେ ଦାମ ଟିକେ ହୋଟେଲ ତାହାଲେ କିଛି ଟା କିଣିକି ଆଣିଲି। ଖାଇବି ଆଉ ଆପଣ କେବେ ବୁଲାବୁଲି କରଚନ୍ତି?
ହଁ ବୁଲାବୁଲି କରେ। ଆଁରଜ କିନ୍ତୁ ସହରଠାରୁ ଗାଁରେ ବେଶୀ ଭଲସେ ପାଳନ ହୁଏ। ବେଶୀ ମଜାମସ୍ତି ଗାଁରେ ହୁଏ। ଆଉ ଏଠି ଏମିତି ଲାଇନ୍ ଦେବାକୁ ପଡ଼ୁଚି ଦୋଳି ଖେଳିବା ପାଇଁ କିନ୍ତୁ। ଗାଁରେ ସେମତି ମାନେ ଦୋଳି ଖେଳିବା ପାଇଁ ଲାଇନ୍ ଦେବାକୁ ପଡ଼େନି ସେଠି ବହୁତ୍ ପ୍ରକାର ମାନେ ଥାଏ ଦୋଳି ଯି ଯିଏ ଯୋଉଠି ଖେଳିପାରିବ।
ଆଉ ଗାଁରେବି ଯେତେବେଳେ ରଜ ସେଲିବ୍ରେସନ୍ ହୁଏ ଆଉ ବହୁତ୍ ପ୍ରକାର ବଜାର ପଡ଼ିଥାଏ ସେଠିବି ସବୁ ପୋଡ଼ ପିଠା ହୋଙ୍କା ସବୁ ଉଁ ହୁଏ ପିଠାପଣା।
ହଁ ହଁ ତାହେଲେତ ବହୁତ୍ ବହୁତ୍ ବହୁତ୍ ଗୁଡ଼ ପୋଡ଼ପିଠା ଜାଣିଚନ୍ତି କେମିତି କରାହୁଏ?
ନାମୁଁ ଜାଣିନି ଫୋଡ଼ପିଠା କେମିତି ହୁଏ ଆପଣ ଜାଣିଛନ୍ତି?
ମୁଁତ ସେଇ ଇଟିଲି ପିଠା ଜାଣିଚି। କେମିତି କରାହୁଏ ଆଉ ସେ ସେ ସୁଝିକି ଜନ୍ତିି ପାରିବନି। ଏଇ ମଣ୍ଡା ଇଏ କରକି ତା କିନ୍ତୁ ଆଉ ଅନ୍ୟ କାମଗୁରା ମୁଁ କରିପାରେନା କିନ୍ତୁ ଇଟିଲି ପିଠା ଆରାମସେ ସେଟା ଭାତ ହେଇଯାଏ ଆରାମସେ। ହୁଁ।
ଭଲ।
ଆଉ ଗଣେଶ ପୂଜାରେତ ସ ସବୁ ଗାଁରେ କରା ହୁଏ ପୁରା ବହୁତ୍ ବଡ଼ବି ହୁଏ ସବୁ ଉଁ ସେକଣ କରିବେ ଗଡ଼ା ନା କେମିତି କରିବେ ଏବର୍ଷଟା ବହୁତ୍ ବଡ଼ ମୋର ଲାଗୁଥିଲା ବାହାରି ଗଲା। ସେଠି ଆମେ ଖାଉ। ସରିଲେ ପ୍ରସାଦବି ଆମେ ସବୁ ଖାଇଦଉ। ସିଏ ସାଙ୍ଗମାନଙ୍କ ସାଙ୍ଗରେ ସବୁ ଥରେ ବୁଲିସାରିଲା ପରେ। ତାପରେ ପରିବାର ତାଙ୍କ ସାଙ୍ଗରେ ଆଜ୍ଞା ସେଇଟି ବହୁତ୍ ଭଲ ଲାଗେ।
ଆଉ ଆପଣ ସେପଟେ ରାକ୍ଷୀ ସେଲିବ୍ରେସନ୍ କେମତି ହୁଏ ରାକ୍ଷୀ କେମତି ପାଳନ୍ତି?
ହଁ ରାଖୁ ସ ସମସ୍ତେ ଭୋଉଣୀମାନେ ତାଙ୍କ ଭାଇମାନଙ୍କୁ ବା ବାନ୍ଧନ୍ତି ସେ ପାଲେଜ ଓ ଓ ଏଟାରେ ଅର୍ଥ ମାନେ ସବୁ ମାନେ ଯୋଉ ସବୁ ରାକ୍ଷୀ ଉଁହୁଁ ହେଠୁ ମୋର ଯାହା ମୋର ଯି ଝିଅ ମାନେ ଯୋଉ ଏଇନା ସବୁ କାମ କରୁ ଚନ୍ତି ଆଠଟା ବାନ୍ଧଦେଇଥିଲ ତାଙ୍କୁ ଏ ସବୁ ବି ସବୁ ଦେଇଥିଲି ଭଲ ପସନ୍ଦ ବି ଆସିଥିଲା। ଆଉ ଆ ଆ ଆପଣ କେମତି କଣ ଆରେ ରେ ଅ ଉଁ ପାଇ ଥିଲେ?
ଆମର ମୋର ବି ଏଇ ସେମତି ମୁଁ ଭାଇମାନେ ଅଛନ୍ତି ମୁଁ ସେ ରାକ୍ଷୀରେ ଘରକୁ ଯାଏ।
ହଁ ମ୍ୟାଡ଼ାମ ହେଇଚି। ଏଇ ଯୋଉ ସେ ଅନୁସାର